ହାତ୍।
ହଁ ହଁ ହ୍ୟାଲୋ।
ହଁ କଣ କରୁଛୁ।
ଏଇଠି ବସିଥି। ଏଇଠି ବସିଥିଲି ଆଉ କାମ ସାରିକି ଆଉ।
ଓୋ ଖାଇସାଇଲୁଣୁ।
ହଁ ଏଇ ତ ଖାଇଲି। ରୁଟି ଚୁଆ ଟିକେ ଖାଇଦେଲି ଏଇଠି ବାବା ଖାଇକି ଯିବେ ଏନା ରୋଷେଇ ହେଉଛି। ସେ କରୁଥିଲି ଆଉ।
ହୁଁ ଆଉ ସକାଳୁ କଣସିବୁ ଜଳଖିଆ ଖାଇଲ।
ଏଇ ସକାଳ ପରା କହିଲି ସେଇଆ ଚା ରୁଟି ଖାଇଛି ଆଉ କିଛି ଖାଇନି। ଏଲେ ସେ ଯୋଉ ସଦୁଅ ଟିକେ ଥିଲା ଯ ଉ ପିଆଜ ଆଉ ଧନିଆ ପତ୍ରଆଣ ପକେଇକି ତାକୁ ଟିକେ ଚକୁଳି କରିଛି ଯୋଡେ ବାପାଙ୍କ ପାଇଁ ହେଉଥିରୁ ଟିକେ। ଫାଳେ ଖାଇବି ଖାଇବି ଆଉ।
ପିଆଜ ଧନିଆ ପତ୍ର କଞ୍ଚାଲଙ୍କା ଏ ଆମ୍ବକଷିଆ ଅଦା ଏସବୁ। ପକେଇକି ଚକୁଲି କଲେ ଭଲ ଲାଗେ ଯେ ବୃଷୁ
ହଁ ମୁଁ ପକେଇଛି କିନ୍ତୁ ଆମ୍ବ କଷିଆ ଅଦା ପକେଇନି କିନ୍ତୁ ସେମିତି କରେ। ଏ ଲଙ୍କା ଫଙ୍ଗା ପକେଇନି ଟିକେ ଭଲ ଲାଗିବ ଖାଇବାକୁ ବଲି କା ଆଉ କରିଛି ଆଉ।
ବଢେ ଟେଷ୍ଟ ଲାଗେନା ଆଉ ହଁ ବଢିଆ ସୁ ସ୍ୱାଦ ଲାଗେ ସେମିତି କଲେ ହଁ।
ହଁ ସ୍ଵଦ ନାହିଁ ଆଁ। ଆଉ ତୋରକଣ ଖାଇବା।
ମୋର ଏଇ ସକାଳୁ ଆମର ବି ତ ସେଇ ସକାଳୁ ଚାହା ରୁଟି। ଆଉ ପିଲାମାନେ ସବୁ ତ ସକାଳୁ ସ୍କୁଲ ଗଲେ। ବଡ଼ ଝିଅ କ ତାକୁ। ଟିକେ ଭେଣ୍ଡି ପୋଡ଼ି ଦେଇେଇକି ଆଳୁ ଚକ ଟିକେ ଖାଇବାକୁ ଦେଲି। ସେଠୁ କହିଲା ମାମା ମତେ ଟିଫିନ୍ ଦେବୁ ଭଲ ଜିନିଷ ଦେବୁ ନହେଲେ ଇଚ୍ଛା ହେବନି ଖାଇବାକୁ। ତା ପାଇଁ ହେ ପୋଟଳ ଆଳୁ ସରୁ ସରୁକି ଭାଜିଲି। ପରଟା କଲି ସିଏ ନେଇକି ଗଲା ହଁ।
ଆ ଭଲ ତ ଆଉ ଝିଅ ପଖାଳ ଖାଇ ଦଉଛି କିଛି ଟେନସନ ନାହିଁ ଆଉ କଣ। ଆମ ଭଳିଆ କଣ ଆମର ତ ଯେମିତି ହେଲେ ଏଇ। ଛୁଆଟି ମୋର ଯେ ସିଏ କହିବ ମୁଁ ଗରମ ଖାଇବିନି ଆଉ ବାବା ତ ଅଫିସ ଯିବେ ସିଏ ଗରମ ଭାତ ଖାଇକି ଯିବେ ଆ ସିଏ ବି ଯୋଉ ଛୁ ଛୁଆଟା ଯେ ଏବେ ଆଠଟାରେ ସ୍କୁଲ ହେଇଯାଉଛି ଯେ ସେ କୋଉଦିନ ଟିକେ ନାଗୁ ଫଳମୂଳ ଯାହା ଟିକେ ଅ ଆପୁଲୁ କୋଉଦିନ ପିଜୁଳି ଆଜି ଟିକେ କେମିତି ଇ ବାବା ଟିକେ ଆଣିଥିଲି ଇଟିଲି ବୋଲି ସେ ଇଟିଲି ତରକାରୀ ଖାଇକି ଯାଇଚି ଇଟିଲି, ତରକାରୀ, ଚଟଣୀ ଆଉ ନହେଲେ ନାହିଁ ତ ସିଏ ସେମତି କହିବ ମୁଁ ଫଳ ଖାଇକିନା ପଳେଇବି ଆଉ
ଭଲ ତମ ପିଲାର ଏଇ ଅଭ୍ୟାସଟା ହଁ ଏହିମିତ୍ୟା କରି ଖାଉଛି ଭଲ ନା ଆଉ ମୁଁ ବାବା କଣ ଖାଆନ୍ତିନି ସ
ଉମ‌ ମାମା ସକାଳୁ କଣ ସକାଳୁ ଉଠିଲେ ଟିକେ ନାଗୁ ଆଉ ଟିକେ ଚା ଟିକେ ପିଇବେ ଟିକେ ହରବଲଟି ଯୋଉ ପିଇବେ ସେଇ ଚା ଟିକେ ପିଇବେ ଆଉ ତାପରେ ରେ ଯୋଉ ଟିକେ ଗଜାମୁଗକୁ ଆଉ ସେଉ ଟିକେ ତାକୁ ଟିକେ କାଟିକି ଦେଲେ ତାକୁ ଖାଇବେ ଆଡୁ ତାକୁ ଖାଇସାରିଲା ପରେ ପୁଣି ଟିକେ କହିବେ ଟିକେ କ୍ଷୀରଚା ଟିକେ ଆଉ ରୁଟି ପଟେ ସିଏ ଖାଏ।
ଭଲ ସକାଳୁ ସକାଳୁ ଗଜାମୁଗ ଆ ଯଉ ଗଜାମୁଗ ସେଉର ଅଭ୍ୟାସ କରିଛ ସେଇଟା ଭ
ହଁ ସେଆପା ଆଉ ତାକୁ ଖାଇସାରିଲା ପରେ ଏଇଠି ନା ଭାତ ଆମ ବଟନ କଲି ଯେ ସେ‌ ଟିକେ ନାଗୁ ଖାଇବେ ଟିକେ ସାଲାଡ ଟିକେ ଆଉ ସେଏ ଟିକେ ଖାଇକି ଦଶଟା ବେଳକୁ ଅଫିସ ଯିବେ। ଅଫିସରୁ ଆଇଲେ ହଁ ତାଙ୍କ ପାଇଁ ପୁଣି ଟିକେ ନାଗୁ ଟିଫିନ୍ ନେବେ ବୋଲି ଆଉ ଟିକେ ପିଠା ଟିକେ କରିଛି ପିଆଜ ଫିଆଜ ଦେଇ ସବୁ କହୁଥିଲେ ଯେ ଆଉ କଲି ସେ ଟିକେ ନେବେ ଟିକେ ଫର ଖାଇବେ ଆଉ।
ଭଲ ଏ ଲୋକମାନଙ୍କୁ ସବୁ ଆମ ଏଇ ଓଡିଆ ଲୋକଙ୍କୁ ବେଶୀ ଏଇ ଖାସିମାଂସ ବାହାରି ଭଲ ଲାଗେ ଖାଇବାକୁ। ଯାହା ହଉ କରିଚ ଭଲ ଘରେ ଖାଇବ ଆଉ।
ହଁ ସେୟା ନୁହେଁ ଆଉ କଣ।
ତ ବାଲେଶ୍ୱର ପଟେ ତ ସେପଟେ ସେ ମୁଢ଼ି ସାଙ୍ଗରେ ଖାଇବାକୁ ତାଙ୍କୁ ଭାରି ପସନ୍ଦ।
ହଁ ମୁଁ ମୁଢ଼ି ସାଙ୍ଗରେ ଖାଆନ୍ତି ଜଣେ ଜଣେ ଆମେ ବି ହେଲେ ବି ଆମର ଯଉଦିନ ରା ହେଲେ ଟିକେ ବଡ ଟିକେ ନବୁ। ଆଉ ସକାଳେ ସିନା ଭାତରେ ଖାଇଦେବୁ ରାତିରେ କିନ୍ତୁ ବଳିଲା ମାନେ ଟିକେ ଝୋଳ, ଆଡୁ, ମଟନଫଟନ ଟିକେ ମିଶ ହେଇକିନା ମୁଢିପୁଢି ଟିକେ ଗୋଳେଇକି ଗୋଳେଇକି ଖାଇଦଉ ବଢିଆ ଲାଗେ ନା ବଢିଆ। ସୁଆଦିଆ ଲାଗେ ହଁ
ଖାସିମାଂସ ଭାରି ସ୍ବାଦ।
ହଁ ବ୍ରହା ଆ ସେଇଆ ଖାଲି ଏଇ ଯୋଉ ଟିକେ କଲ ଷ୍ଟଲହଷ୍ଟଲକୁ ଟିକେ ଡରିକିନା ଖାଇବାକୁ ଟିକେ ମାନେ ଡରୁ। ଅଛନ୍ତି ଆଜିକାଲି ଲୋକ ନହେଲେ ଉମ ତ ଚିକେନଫିକେନ ଖାଇବାକୁ ଭଲ ଲାଗେନି।
ମଝିରେ ମଝିରେ ଟିକେ ଦେହ ଟିକେ ପରୀକ୍ଷା କରିଦେବା କଥା ନା ଆଉ ଆଜିିକାଲି ଯେମତି
ହଁ ସେଇଆ ଯେ
ବର୍ଷକୁ ଥରେ ଟିକେ ରୋଗ ବର୍ଷକୁ ଥରେ ଟିକେ ଯାଇଁକି ଉମ‌ ରକ୍ତ ପରୀକ୍ଷା କରିଦବା କଥା।
ହୁଁ କରିଦବା କଥା ଯେ ଆଉ କିଏ ସବୁଳୋ ଭୟ ବି ଆଜିକାଲି କରିବାକୁ।
ହୁଁ ଭୟ ଲାଗିବା ତ କିଛି ନାହିଁ ଯେ କିନ୍ତୁ ଆଗ ଆଗରୁ ଜାଣି ହେଲେ ସଚେତନ ଗୋଟେ ହେଇଯିବ ନା ଆଗରୁ ଗୋଟେ ପରୀକ୍ଷା କରିଦବା କଥା। ଆଉ ଆଗ ଭଳିଆ କଣ ପଇସା ଅଭାବ ନା ଡାକ୍ତରଖାନା ଅଭ୍ୟାସ ମାନେ ଅଭାବ। ଆଗୁରୁ ସିନା ଯଦି ଗୋଟିଏ ଡାକ୍ତରଖାନା ଥିଲା ତ ବହୁତ ବହୁତ ବାଟ ଯିବାକୁ ପଡ଼ୁଥିଲା। ଏବେ ତ ଚିହ୍ନି ପାରୁନି ହଁ। ବଳିକନ୍ଦିରେ ଡାକ୍ତରଖାନା କଣ ମେଡ଼ିସିନ ଷ୍ଟୋର କଣ ସବୁଆଡ଼େ ମାନେ ଔ ଧ ଦୋକାନ ଭରପୁର ସବୁଆଡେ ଯେଉଁଠିକି ଯିବ ସେଠିାଇଁି ହ ତାଇକ୍ଷା କରଦ
ହୁଁ
ହୁଁ ବାବାଙ୍କର କଣ ଆପଣଙ୍କର କିଛି କଣ ହଁ ରୋଗ କୃପୋଗ ଅଛି ନା କଣ
ନାଇଁ ମା ବାଙ୍କର ଟିକେ ବି ପି ଡାଇବେଟିସ୍ ଅଛି ସେଥିପାଇଁ ଟିକେ ବୟ କର ସବୁବେଳେ ମଟନ ଫଟନ ଖାଇବାକୁ ଦେିବେ ନାବ
ହୁଁ ଆଉ ରକ୍ତ ଚାାପ ଟା ରହିଲେ ଖରାପ ନା ତାକୁ ଟିକ ଜଗିବେ ଆଉ ଆଲୁ ଲୁଣ ଆ କପଣ ବେଶୀ ଖାଇବାରେ ଖାଇବେନି
ନାଇଁ ମୁଁ ଲୁଣ ଫଣ ଖାଉଛନ୍ତି ବେଶୀ ଏ ଜାହାଜ ତରକାରୀରେ ପଡୁଛିୁ ନା ଖାଲିରେ ଲୁଣବୁଣ ଯୋଉ ଖାଉନାହାନ୍ତି
ଆମର ସେମିତି ପିଲା ସେମିତି ସାନ ଛୁଅଟି ସେମିତି ଯେ ସିଏ ସେମତି ସିଏ ସ୍କୁଲ ବଡ଼ ଝିଅର ସ୍କୁଲ ଆଠଟାରୁ ସ ହଁ ସାନ ଝିଅଟିର ସ୍କୁଲରୁ ଦଶଟା ବେଳକୁ ବୋଲିଲି ସି ସାଢ଼େ ନଅଟାରୁ ଗଲା ଯେ ତାକୁ ସେମିତି ଖାଇବାକୁ ଦେଲି ଭାତ ତାକୁ ଟିକେ ଛେନା ସାଙ୍ଗରେ ରୁଟି ଦେଇ ଦେଇେଇଛି ଖାଇବାକୁ
ହୁଁ ବ
ାାଲି ଛେନା ଆଣିଥିଲେ ରାତିରେ ଛେନା ରୁଟି ଟିକେ ଦେଇଛି ଯେ ଗଲାବେଳକୁ ଖାଲି କାନ୍ଦି କାନ୍ଦି ଯାଇଛି କାରଣ ତର ପେଟଟି ଆଜି କାଟୁଛି କାନ୍ଦିକି ଯାଇଛି ସେଳୁ କହିଲି ବାଟରୁ ନେଇଯା ପଇସା ହାଜମଲା ଗଟେ କିଣ ନେଇଯୁ ଖାଇ ଦେଇେଇକି ଯିବୁ ଆଉ କାହିଁ ଏତି ପେଟଟି କଣ ହଉଛି ହଁ
ପେଟ ଭ କଣ ହେଲା ତ ଖରାପ
ଥର ମାସିକ ଦର୍ମା ଆଇଲାଣି ସମୟ ହେଇଗଲାଣି ନା ଏ ଯଉ କଣେ ହେଇଥିବ ସେଇ ଯଉ ପେଟ କାୁଛି କି କଣ ହେଇଛି ଆଉ
ହୁ ହୋ
ହୁଁ ଛୋଟ ଛୁଆ ଟା ନା ସେ କଣ ଏଇନ୍ଦଆ ସେ ପେଟ କାଟୁଛି
ତ ପୁଦିନାର ସବୁ ସବୁ କାଲ ଖାଇଦା ନା ହ।
ହଁ ସେଉ ସେକି ପଠେଇଛି ହାଜିମଲା ଗୋଟେ ଖାଇକି ଯିବ ବୋଲି ଆଉ କଣ କରିବ।
ହୁଁ ପାଣି ସବୁସ ଠିକ ପାଣ୍ଡା ଟିକେ କମି ଯାଉଥିବ।
ପାଣି ପାଣି ପିଉଛି ପାଣି ପିୁ ଯେ କଣ ଅସୁବିଧା ହେଇଯଛି ଛଟ ଛୁଆ କଉ ଜଣା ପୁଛି କଣ ହେଉଛି କଣ?
ହୁଁ।
ଆଜି ସେଇ ଯୋଗୁଁ ସିଏ ହଁ ସେଇ ଯୋଗୁଁ ସତା ତ ଏନା ସବ ତ ସ ଆମ ମିଷ ଏଇନା କଣ ତ ଯାଇଥିଲେି ଏ କୁକୁଡ଼ା ମାଂସ କଣ ନେଇକି ଆଇଛନ୍ତି। ସେଇଆଉ ଟିକେ ଦୁିଇପରେ କରିବା ଆଉ। ଏଇ ମାଂସ ହେଲେ ପିଲାଙ୍କର ଭାରି ପସନ୍ଦ ଖାଇବାକୁ ନାହି ଟିକେ।
ହୁଁ ହୁଁ।
ଯେ ଆଗରୁ କଣ ଆସି ପଳେଇ ଆସୁଥିଲେ ଶୀଘ୍ର ଖାଇକି ପୁଣି ଦିନକୁ ଦିଥର ଖାଉଥିଲେ। ଆ ଏ ବାଜିଗଦ ଏଇଠି ଆସିବେ ଚାରିଟା ବେଳକୁ ତିନିଟା
ହେଇ ଯବା ଆ ଯି ଖାଇକି ପିଲା ନ ଯିବେ ମନ ଶାନ୍ତି ଲାଗିବ
ନାଇହିଁ ପୁରା ସେଇ ସୁ ଦେଖିବା କଣ ହେଉଛି? ପିଲା ଘରୁ ପଳେଇଲେ କିନ୍ତୁ ଘର ଭଲ ଲାଗୁନି ଆ ସେଇ ମାଛ ତ ଏଠି ଯାହା ଯେମିତି ଶୋଇଲାଣି।
ମର୍ଦମ ଗୋଟେ ବୋଲି ପୁଅ ଯଉ ଗଲା ବେଳକୁ ସ୍କୁଲ ଯୋଉ ପଳଉଛି ତିନିଟା ଜଙ୍ଗା ମତେ ଦେିଲ ଜମା ଘର ଭଲ ଲାଗେ। ମୁଁ କଣ ଏ ବସିବି ଉଠିବି କଣ ଟିକେ ରୋଷେଇ ବାସ ଟୁକୁ ଟକର କରୁଥାଏ। ଆଉ କଣ କହିବି?
ଆଉ କଣ କରିବ ଏବେ ତ ସବୁ ଯେମିତି କିଲେ ଆସିଗଲା ଆଗକୁ ଆଗକୁ ଆମର ସବୁ ପୂଜା ପର୍ବ ସବୁ ଆସିଗଲା ଏବେ।
ହୁଁ ଗଣେଶ ପୂଜା ରାକ୍ଷୀ ବନ୍ଧନ
ନାଇଁ ଏ ଯେ ଏଇ ଜେଷ୍ଟ ମାସ ଋ ତ ଷ୍ଟାର୍ଟ ହେଇଗଲା ଆମର ଯଉ ପ୍ରଥମେ ହେଇଯିବ ଆମର ଦେବସ୍ନାନ ପୂର୍ଣ୍ଣମୀ ଦେବସ୍ନାନ ପୂର୍ଣ୍ଣମୀଟା ଭଲ ଲାଗେନି ଆମ ଯାଇଛନ୍ତି କେବେ?
ଆ ନାଁ
ପୁରୀ ଯାଇନାହାନ୍ତି ଦେବସ୍ନାନ ଦେଖିବାକୁ।
ନା କୁନ ଦିନିନ କବ ଯାଇନି
ହ ଅଡିଆ ଦେଖିବାକୁ ଯିବେ ପୁରା ଜଗନ୍ନାଥ ଗାଧେଇବେ ଯାଇକି ଆମର ଯୋ ସେପଟେ ଭୋଗ ଖାଉଛେ ସେପଟେ ମଣ୍ଡପଟା ତାଙ୍କର ଅ ସ୍ନ ମଣ୍ଡପ ସେଇଠି ତ ଜଗନ୍ନାଥ ସୁଭଦ୍ରା ବଳଭଦ୍ର ତିନି ଜଣଙ୍କୁ ବସେଇକି ମାନେ ତାଙ୍କର ଅଛି ଶହେ ଆଠ ଗରାରେ ପାଣି ମାନେ ସୁନା ରୁପା ସବୁ ହଁ ସବୁଥିରେ ଗାଧେଇବେ ଠାକୁ
ହୁଁ ମୁଁ ଜାଣିନିବ ଜଣିନି ତ ମୁଁ ଜାଣିନି ଏଟଖ ଆଣେ
ହଁ ଆମର ଗୋଟେ ଅଛି ବି ମାନେ ଦେବସ୍ନାନ ପୂର୍ଣମୀରେ ନିଶ୍ଚୟ ଦେବସ୍ନାନ ପୂର୍ଣ୍ଣମୀରେ ନିଶ୍ଚୟ ବର୍ଷା ଟିକେ ହୁଏ ନା ମାନେ କହନ୍ତି ଉପରୁ ଭଗାନ ଉପରୁ ଇନ୍ଦ୍ର ବର୍ଷା
ବର୍ଷାଟା ହ ବୋଲି ଜାଣିଛ କିନ୍ତୁ ଏତି ମୁଁ ଯାଇକି ସେ ପାଖରେ ଦେଖି ଏଇ ଶୁଣିଛି ଏଇ ଟିଭିରେ ଯଉ ଦିଏ। ବସିକିନା ସକାଳୁ ଆମ ଘରେ ଜଗନ୍ନାଥଙ୍କ ଜିନିଷ ଦବ ମାନେ ସମସ୍ତେ ବାବା ମିଟା ସକାଳୁ ଲଗେଇ ଦେଇଥିଲେ ରଥଯାତ୍ରା ସ୍ାନକୁ ନାହିଁ ଆଉ ଟିଭି ରେ ଆଇଥ ଟିଭି ରେ ବସିକି ଦେଖିଛୁ
ହ ନାଇଁ ତାଙ୍କ ସ୍ ସ୍ନାନ ମଣ୍ଡପରେ ପୁଣି ଯଉ ଗାଧେଇବେ ସେ ପାଣି ପ ଆଣିକି ଲୋକଙ୍କ ଉପରକୁ ନେଇକି ଆସନ୍ତି ତାକୁ ଆଣିକି ଯଦି ମାନେ ଘରେ ରଖିବେ ଭଲ ନହେଲେ ପିଲାଙ୍କୁ ଜୋତା ଦେଇ ଗାଧୋଇ ଦେବେ ଭଲ ଠାକୁରଙ୍କ ପାଣି ଭାରି ଭଲ ଜିନିଷଟା। ହ୍ୟାଲୋ।
ହଁ।
ହୁଁ ସେଇ। ନି ଯୋଗୁଁ କେତେବେଳେ କେତେବେଳେ ଯିବା କଥା ଆପଣ କେତେବେଳେ ଯାଆନ୍ତୁ ପୁରୀ କେତେବେଳେ ସ୍ନାନ ମଣ୍ଡପରେ ଦେଖିବେ ଠାକୁର।
ହଁ। ଆଉ ବଡ଼ ଠାକୁରଙ୍କୁ ଦେଖିବାକୁ ସମସ୍ତଙ୍କର ଇଚ୍ଛା।
ହୁଁ ବଡ ଠାକୁର ଭଳିଆ ଠାକୁର ଆମର ଅଛନ୍ତି। ହେ ଡାକିଲେ ଓ କଲା ଭଳିଆ ଠାକୁର।
ଦେଖିବାକୁ କାହା ଇଚ୍ଛା ନାହିଁ ଯେତେବେଳେ ସମୟ ମିଳିବ ଯିବା ଯୋଇ ଟିକେ ଦେଖିକି ବୁଲିକି ଆ ହେ ଆମ ଏମିତିରେ ସବୁବେଳେ ଯାଉଛ ରଥଯାତ୍ରା ହେଲାଣି ଯିବୁ।
ହଉ ରଖ ମୁଁ ପଛରେ ଫୋନ କରିବି ମୋର ଟିକେ ଯାଉଛି କାମ କରିଦେଇ ସାରିକି ଆସେ।